ହ୍ୟାଲୋ।
ହଁ ତମ କଥା ମତେ ଶୁବୁଚି। ମୋ କଥା ତୁମକୁ ଶୁବା ଯାଉଛି ତ?
ହଁ ହଁ ଶୁଭା ଯାଉଛି। ଆଚ୍ଛା ମୋର ଗୋଟେ ଅ ମନେ ପଡିଲା ମାନେ କାଲି ଯେଉଁ ଗପଟା ମୁଁ କହୁଥିଲି ଯୋଉଟା ମୁଁ ତମକୁ ପୁରା କହି ପାରି ନଥିଲି କି ମୋର ମନେ ପଡିଲାନି ତ ପରେ ମୁଁ ସେଇଟା ମୋ ମାଆଙ୍କ ଠାରୁ ବୁଝିକି ମୋର ମନେ ପଡିଚି ତ ମୁଁ କହୁଚି।
ହଁ କୁହ।
ହଁ ତ ସେ ଗାଈ ଅ ଯାଇକି କ୍ଷୀର ଦେଇଥାଏ ନା ମାନେ ଶିବଲିଙ୍ଗ ଉପରେ।
ହଁ।
ତ ସେ ପରେ ଯେତେବେଳେ ଆସେ ମାନେ ଘରକୁ ଆସିଲା ପରେ ରାତିରେ ଯେତେବେଳେ ଗୋଉଡ କ୍ଷୀର ସେଟି ଯାହା ବି କୁହନ୍ତି ମାନେ ଦୁହିଁବା କହନ୍ତି ନା?
ହୁଁ, ହୁଁ।
ହଁ ତ ସେ ଯେତେବେଳେ ଯାଏ ସେ ସେତେବେଳେ କ୍ଷୀର ସେ ଦିଏ ନାହିଁ। ତ ସିଏ ପ୍ରଥମେ ସନ୍ଦେହ କଲା କି ଯେ ମୋ ଗାଈ କଣ ପାଇଁ ଦଉନି ସେ ତ ଦିନେ ସେ ତା ଗାଈ ପଛରେ ପିଛା କରି କରି ଗଲା। ଆଉ ସେ ସେଠି ଦେଖିଲା କିି ସେ ଗୋଟେ ପଥର ଉପରେ ଏମିତି କ୍ଷୀର ଦେଇ ଦେଇେଇକି ଆସୁଚି ବୋଲି।
ଆଚ୍ଛା ଯୋଉ ଶିବଲିଙ୍ଗ ଥିଲା ତ?
ହଁ ହଁ ସେ ଯେହେତୁ ସେଇଟା ଗୋଟେ ପ ଥର ଆକାରର ଥିଲା ତ ସିଏ ଏତେ ଭାବେନି କି ଯେ ସେଟା ଗୋଟେ ଲ ଶିବଲିଙ୍ଗ ହେଇଥିବ ବୋଲି।
ଆଛା ହୁଁ ତାପରେ? ରୋଜା ହ୍ୟାଲୋ। ହ୍ୟାଲୋ। ତମକୁ ମୋ କଥା ଶୁଣ ଯାଉଛି?
ତମ କଥା ମତେ ଶୁଭା ଯାଉଚି। ମୋ କଥା ତମକୁ ଶୁଭା ଯାଉଛି ତ?
ଏବେ ଶୁବା ଗଲା।
ହଁ କୁହ ଶୁଣ ହଁ ତାପରେ ସେ ଯେତେବେଳେ ରାତି ସମୟରେ ଶୋଇଥିଲା ଗୋଉଡ ଟା ତ ଗୋଉଡକୁ ସ୍ୱପ୍ନ ଆ ସିଲା କି ମୁଁ ଏଇଠି ଅ ମାନେ ଭଗବାନ ଯିଏ ଶିବଲିଙ୍ଗି ଯିଏ ଯିଏ ଥିଲେ ସେଠି। ଠିକ ଅଛି?
ହୁଁ।
ତ ସିଏ ସେ ସେଇଠି କହିଲେ କି ମୁଁ ସେଇଠି ଅଛି ତ ଗୋଟେ ମନ୍ଦିର ସେଇଠି ସ୍ଥାପନା କରେ। ତ ସେ ଗଉଡ ଟା ହିଁ ସେଠି ଗୋଟେ ମନ୍ଦିର ସ୍ଥାପନ କରିଥିଲା। ବୁଝିହେଲା? ହଁ ତ ସେ ଏବେ ସେଇଟା ହଁ ସେଇଟା ସ୍ଥାପନ ହେଇ ଥ ଥିଲା ତାପରେ ଏମିତି ହେଇକି ଅ ସେଟାକୁ ମନ୍ଦିର ଟା ବହୁତ ବିଖ୍ୟାତ ହେଇଗଲା ସେମିତି ଆମର ମୋ ଘର ପାଖରେ ଯୋଉଟା ଅଛି
ହୁଁ।
ମାନେ ପୁରା ମୋ ଗାଁ ନୁହେଁ ସେଇଟା ବଟ କିନ୍ତୁ ମୋ ଘର ତା ପାଖ ଗାଁ ର। ସେଇଟା ଗୋଟେ ମନ୍ଦିର ଅଛି ତମେ ଏଇଟା ବୋଧେ ମାନେ ଆମର ଚାନ୍ କିଛିଟା ଇଏରେ ଦେଖିଥିବ। ବରାଳ ବାଲୁଙ୍କେଶ୍ଵର ବ ବରାଳ ବାଲୁଙ୍କେଶ୍ଵର। ହଁ ବଳରାମ ବାଲିଙ୍କେଶ୍ଵର ଇଏ ହଉଚନ୍ତି ଦି ଜଣ ଭାଇ ଥିଲେ। ଠିକ ଅଛି?
ଆଚ୍ଛା।
ଆଉ ଏବେ ମଧ୍ୟ ଆମର ସେଇ ତାଙ୍କର ରୀତି ପ୍ରଥା ଗୋଟ୍
ତୁମ କଥା ଅଟକୁଛି। ହାଲୋ। ହାଲୋ। ହାଲୋ।
ହାଲୋ ହାଲୋ।
ହଁ ହଁ ଶୁଭିଲା।
ହ କହୁଥିଲି ଆମର ଏବେ ବି ଏଇ ରୀତି ପ୍ରଥା ଗୋଟେ ଅଛି କି ଆମର ଯେତେବେଳେ ଅ ଅଃ ଉଁ କେମିତି କହିବି ଓଡିଆ ମାସ ତ କହିପାରିବିନି କିନ୍ତୁ ଇଂଲିଶ ମାସ ହଉଛି ଅ ହଁ ହଁ ମାର୍ଚ୍ଚ।
ଆଚ୍ଛା ତାହେଲେ ଚୈତ୍ର ମାସ।
ହଁ ତ ସେଇ ସମୟରେ ଗୋ ଟେ ସାଗର ଗୁଡ ବୋଲି କିଛି ଗୋଟେ ପର୍ବ ଆସେ ତମେ ଜାଣିଥିବ।
ନା ଜାଣିନଥିଲି ପ୍ରଥମ ଥର ଶୁଣୁଛି।
ଆଚ୍ଛା ତାହେଲେ ଅ ଶୁଣି ନଥିବ କି ଶୁଣି ଥି ୟା ଜାଣିଥିବ କିନ୍ତୁ ତମର ସେଇଟା ଇଏ ନାହିଁ ଯେହେତୁ ରି ରୀତି ପ୍ରଥା ସେଆଡେ ନାହିଁ ସେଇଥିପାଇଁ ତମେ ଜାଣିନ ଠିକ୍ ଅଛି।
ହଁ କୁହ।
ହଁ ତ ଆମର ସେହି ଦିନ ହଉଚି ସବୁବେଳେ ବରାଳ ବାଲୁଙ୍କ୍ କେଶରେ ଯିଏ ତାଙ୍କ ବଡ଼ ଭାଇ ସେ ସବୁବେଳେ ତାଙ୍କ ସାନ ଭାଇ ବଳରାମ ବାଲୁଙ୍କେଶ୍ୱର ପାଖକୁ ଯାଆନ୍ତି। ବଳରାମ ବାଲୁଙ୍କେଶ୍ବର ତାଙ୍କ ପାଖରୁ ଅଲଗା କେମିତି ହେଲେ ତମେ ଜାଣିଛ?
ନା ଜାଣିନି।
ସେ ତା ସେ ଦି ଭାଇ ଯାଇଥିଲେ ଉ ମାନେ ଭଉଁରୀ ଦେଖ୍ ଖିବାକୁ ଠିକ ଅଛି।
ଆଚ୍ଛା।
ତ ସେ ଭଉଁରୀ ଦେଖୁ ଦେଖୁ ସେତେବେଳେ ବରଳା ବଳରାମ ବାଲୁଙ୍କେଶ୍ୱର ସେଇଠି ରହି ଯାଇଥିଲେ ମାନେ ସେଇ ନଦୀ ଭିତରେ ତ ସେ ନଦୀ ଭିତରୁ ଗୋଟେ କେଉଟଟେ ତାଙ୍କୁ ପାଇକି ଜାଲରେ ମା କାରେ ମାନେ ମାଛ ଭାବରେ ଧରିବାକୁ ଯାଇଥିଲେ କିନ୍ତୁ ତାଙ୍କୁ ପାଇକି ସେଇଟା ଆଣିଥିଲା ତ ସେ ଜାଣିଲେ ଯେ ମୁଁ ଏଇ ମାନେ ସେ ଅଛନ୍ତି ତ ସେଇଠି ଗୋଟେ ମନ୍ଦିର ସ୍ଥାପନ ହେଇଥିଲା। ସେଇଟାକୁ ବଳରାମ ବାଲିୁଙ୍କେଶ୍ଵର କହନ୍ତି।
ତାହେଲେ ସେହି ମନ୍ଦିରର ନାମ ହଉଛି ବଳରାମ ବାଲୁଙ୍କେଶ୍ଵର।
ସେ ଏମିତି ଅଲଗା ହେଇଯାଇଥିଲେ ତ ପ୍ରତ୍ୟେକ ମ ବର୍ଷ ଏ ଏହି ମା ମାନେ ଚୈତ୍ର ମାସରେ ସବୁବେଳେ ବରାଳ ବାଲୁଙ୍କେଶ୍ୱର ତାଙ୍କ, ସାନା ଭାଇ ବଳରାମ ବାଲୁଙ୍ଗେଶ୍ଵରଙ୍କ ପାଖକୁ, ଦେଖା କରିବାକୁ ଯାଆନ୍ତି। ଆଉ ଆଉ ଏଇଟା ବି ଅଛି, ଯେତେବେଳେ ବରାଳ ବାଲୁକେଶ୍ଵର ଦୋଳରେ ଫେରନ୍ତି ଘରକୁ ଏବେ ତ ତାଙ୍କର ଅସ୍ତିତ୍ଵ, ମାନେ ଗୋଟେ ମୂର୍ତ୍ତି ଆକାରରେ ନା। ବୁଝୁଚ, ତ ଯେତେବେଳେ ଗୋଟେ ଦୋଳ ଲୋକମାନେ, ଯୋଉମାନେ କାନ୍ଦିଥାନ୍ତି ସେ ଅପ୍, ମାନେ ବଳ ବଳରାମ ବାଲୁଙ୍କେଶ୍ୱରଙ୍କର ଯେଉଁ ଯାଏଁ ତାଙ୍କର ଗୋଟେ ମାନେ ଥାଏ। ଏତିକି ମିଟର ଯାଏଁ, ଅ ତାଙ୍କ ଭାଇଙ୍କ ଦୋଳ ତାଙ୍କୁ ଦେଖାଯାଏ। ଠିକ ଅଛି।
ଆଚ୍ଛା, ହଁ।
ହଁ, ଏପଟୁ ବଲାଳ ବରାଳ ବାଲୁଙ୍କେଶ୍ୱର ଏପଟକୁ ଆସିବେ। ବଳରାମ ବାଲୁଙ୍କେଶ୍ୱର ତାଙ୍କ ମନ୍ଦିରକୁ ଫେରିବେ। ଯୋଉ ଯାଏଁ ବରଳ ବାଲୁଙ୍କେଶ୍ୱର ଦେଖ ଦେଖାଯାଆନ୍ତି। ସେହି ସମୟ ପର୍ଯ୍ୟନ୍ତ ବଳରାମ ବାଲକେଶ୍ୱରଙ୍କ କ ଦୋଳ ଧରିଥିବା ଲୋକମାନଙ୍କ କାନ୍ଧ ଆପେ ଆପେ ବୁଲିଯାଏ। କାହିଁକି ନା ସେ ବାରମ୍ବାର, ପଛକୁ ବୁଲେଇକି ଦେଖନ୍ତି କି ମୋ ଭାଇ ଠିକ ରେ ଯାଉଛି ତ। ବୁଝୁଚ। ତ ଏଇଟା ଆମର ଗୋଟେ ରୀତି ପ୍ରଥା ଏବେ ବି ଅଛି। ଲୋକମାନଙ୍କର, କାନ୍ଧ ସେଇ ଟାଇମ ରେ ଆପେ ଆପେ ବୁଲିଯାଏ।
ଓହୋ। ସେହିପରି ମୁଁ କେତେ
ହଁ, କହୁନ ସେଇପରିିକି କେତେ
ସେହିପରି ମୁଁ କେତେ, ଦକ୍ଷିଣ ର ନୀତି ଅ କାନ୍ତି ମଧ୍ୟ, ଚଳଚିତ୍ର ମାଧ୍ୟମରେ ଦେଖିଚି। ତାଙ୍କ କାନ୍ଧରେ ଯେତେବେଳେ କେହି ଠାକୁର କିମ୍ବା ଠାକୁରାଣୀ ବିରାଜମାନ କରିଥାନ୍ତି। ସେ ମନକୁ, ମନ ଅ ମାନେ ଏପଟ, ସେପଟ ହୋଇଥାନ୍ତି। ଦେଖିଛ ତୁମେ ଦେଖିଥିବ ତ।
ହଁ, ଦେଖିଚି।
ଭାରତର ଦକ୍ଷିଣ ଆଡ଼କୁ
ହଁ ହଁ।
ହଁ ସେଠି ସେଠାରେ ବହୁତ ସେମିତି ନୀତିକାନ୍ତି ଅଛି ନା। ମାନେ ଡେଉଁଥିବେ ତାଙ୍କ କାନ୍ଧ ଉପରେ।
ହଁ।
ହଁ, ତାହା ଭୟଙ୍କର ମଧ୍ୟ ଦେଖାଯାଏ।
ହଁ ବହୁତ୍। ଆଉ ସେ ମାନେ ତାଙ୍କ ତାଙ୍କର ଚାଲିଚଳଣି ତାଙ୍କ ପରମ୍ପରା କିଛି ଅଲଗା। ମାନେ ଏପଟ ଅ ଇଏ ରୁ ତାଙ୍କ ଚାଲିଚଳଣ ବହୁତ ଅଲଗା ଥାଏ।
ହଁ। ମୋର ଏକ ସାଙ୍ଗ ମଧ୍ୟ ଯାଇଥିଲା ଏବେ। ଉଁ ଉଁ କଣ ଜାଗା ନାଁ ଟା ଭୁଲି ଯାଇଛି। କିଛି ଅସୁବିଧା ନାହିଁ। ସେ ଦକ୍ଷିଣ ଆଡେ ତା ନା ସେଇ ସାଙ୍ଗ ନାମ ହେଉଛି ଆଦିତ୍ୟ। ଏବଂ ତୁମକୁ କହିଥିଲି ହାପି ବୋଲି। ତେଣୁ ସିଏ ମତେ ବହୁତ୍ ସରା କାହାଣୀ କହିଥିଲା ମତେ ଯାହା ସେ ଅନୁଭବ କରିଥିଲା। ଏବଂ କହିଥିଲା ଖାଇବା କାହାଣୀ ପ୍ରଥମେ କହୁଚି। ସେ ଖାଇବା କାହାଣୀ ଅ ସାରା ଅନୁଭୂତି ସିଏ ମତେ
ଅନୁଭୂତି। ବୁଝୁଚି ବୁଝୁଚି କୁହ।
ଠିକ ଅଛି। ତ ଖାଇବା କଥା ସିଏ ମତେ କହିଲା ଯେ ତୁମେ ତ ଜାଣିଥିବ ତାଙ୍କର ସେଠାରେ ମସଲା ବହୁତ ବ୍ୟବହାର ହୋଇଥାଏ।
ହଁ।
ମୁଁ କହିଲି ସେଠାରେ ତ ଦୋସା ବହୁତ ପ୍ରଖ୍ୟାତ ନା।
ହଁ।
ତ ସିଏ ସବୁଠାରୁ ପ୍ରଖ୍ୟାତ ଦୋକାନ ମଧ୍ୟ ଯାଇ ଯେତେବେଳେ ଦୋସା ଖାଇଲେ ତାଙ୍କ ପିଠା ଭିତରେ ଆଳୁ କଷା ନଥିଲା।
ଆଉ କଣ ଥିଲା?
ଖାଲି ପିଠା ଥିଲା। ଚଟଣି ଥିଲା, ସାମ୍ବର ଥିଲା।
ଆଚ୍ଛା।
ହଁ ତେଣୁ ସେଥିପାଇଁ ସେ ମନ ଦୁଃଖ କରିଥିଲା। ଏବଂ ସେରେ ସେ ସେ ସେ ସିଏ ରେଳରେ ମଧ୍ୟ ଯିବା ଆସିବା କରିବା ସମୟରେ ବହୁତ ହଇରାଣ ହୋଇଥିଲେ। ବହୁତ ସାରା କଥା କହିଥିଲା ଏହେ ଏହେ ଏହି କଥା ଗୁଡିକ କହିବାକୁ। କିଛି ମଜାଦାର ଶବ୍ଦ ଏବଂ ଇଂରାଜୀ
ଶବ୍ଦର ଆବଶ୍ୟକତା ଅଛି ହଁ।
କୁହ।
ଆ ତାପରେ ଆଉ ଆମର ସେପଟେ ଉଁ କିଛି ଅଛି କଣ କହିବି ହୁଁ ଏଇଠି ବି ଏବେ ମୁଁ ଯୋଉ ସ୍ଥାନରେ ରହୁଛି ତମେ ତ ଜାଣିଛ। ମୁଁ ଏବେ ଯୋଉଠି ରହୁଛି ସେଇ ସ୍ଥାନ ଜାଣିଛ ତ? ମୁଁ ଏବେ ଯୋଉଠି ରହୁଛି ସେଇ ସ୍ଥାନ ଜାଣିଛ ତ? ହଁ ସେଇ ସ୍ଥାନ ପାଖରେ ଯୋଉ ଏକ ଏ ମୁଁ ହଁ ଯୋଉ ଏକ ମନ୍ଦିର ଅଛି
ହଁ।
ହଁ ତ ସେ ମନ୍ଦିରରେ ସେଇଟା ତ ଶିବ ମନ୍ଦିର ହେଲେ ତ ପାଖରେ ଏକ ଛୋଟ ଅ ମାନେ ମାଙ୍କ ମନ୍ଦିର ଅଛି ଯୋଉଟା ମୁଁ ତ ଜାଣି ଏବେ ଯାଏ ବି ଜାଣିପାରିଲିନି କି ସେଇଟା କୋଉ ମା କିନ୍ତୁ ତାକୁ ମଙ୍ଗଳା ଭାବରେ ପୂଜା କରୁଛନ୍ତି ଠିକ ଅଛି। ମଙ୍ଗଳା ବାବା, ତମେ ଦକ୍ଷିଣ କାଳୀ ମଧ୍ୟ କହିପାରିବ।
ରୋଜା ଦି ମିନିଟ୍। ଖୁଣ୍ଟି ପାଉନି, ତତେ କେମିତି ଓଡିଆରେ କହିବି? କୁହ, କୁହ।
ହ୍ୟାଲୋ।
ହଁ, ମୋ ମାମା ଆସିକି ଝରକା ମୋ ମାମା ଆସିକି ଝରକା ବନ୍ଦ କରିଦେଉଥିଲେ, ତେଣୁ ମୁଁ କହିଲି ନା ନା ସେହିଟା ତାକୁ ବୁଝାଉଥିଲି, ତୁମେ କୁହ।
ଠିକ୍ ଅଛି। ତାପରେ ସେଇଠି ଇ କୁହଁ ଏଠାର ଲୋକମାନେ କୁହନ୍ତି କି ଏ ସେଇ ମନ୍ଦିରରେ ଏକ କୂପ ଅବସ୍ଥିତ ଅଛି, ଠିକ ଅଛି।
ଆଚ୍ଛା।
ସେହି କୂପ ଯେତେବେଳେ ପାଣି ଖୋଳିବା ପାଇଁ ମାନେ ଯେତେବେଳେ ଏଠାରେ ସବୁ ଲୋକମାନେ ଆସିକି ବସବାସ ଆରମ୍ଭ କଲେ
ହୁଁ।
ତ କୂପ ଖୋଳିବେ ନା, ଯେ ତାଙ୍କର ଜଳ ଇଏ ହବ। ତ ସେବେ ସେଇ କୂପ ଖୋଳିବା ସମୟରେ, ଏହି ମାଆଙ୍କର ମୂର୍ତ୍ତିଟି ମିଳିଥିଲା ତାଙ୍କୁ।
ଆଚ୍ଛା। ଏମିତି ହେଇଥିଲା? ଏହା, ହ୍ୟାଲୋ। ରୋଜା ହ୍ୟାଲୋ, ହଁ ହଁ, ଶୁଭିଲା ହଁ। ତ ହଁ। ଆଚ୍ଛା, ତୁମ ସ୍କୁଲର ନାମ କଣ ଥିଲା, ତୁମେ ଯେଉଁ ସ୍କୁଲରେ ପଢୁଥିଲ? ସମ୍ପୂର୍ଣ୍ଣ ନାମ କହିପାରିବ?
ହଁ, ମୁଁ କହିପାରିବି। ମୋର ଯୋଉ ବିଦ୍ୟାଳୟ ଥିଲା, ପ୍ରଥମରୁୁ ଅଷ୍ଟମ ଶ୍ରେ ଶ୍ରେଣୀ ପର୍ଯ୍ୟନ୍ତ, ସେହି ବିଦ୍ୟାଳୟର ନାମ ଥିଲା, ଉତ୍ତରାୟଣୀ ଶୁଭାଯାଉଛି ତ?
ହଁ, ଶୁଭାଯାଉଛି।
ହଁ, ଉତ୍ତରାୟଣୀ ଉ ପ୍ରା ବି
ହଁ। ଫୁଣି ମଧ୍ୟ ତୁମ କଥା ରହିଗଲା। ଏବଂ ସମୟକୁ ମଧ୍ୟ ଦେଖୁଥାଅ, ଠିକ ଅଛି।
ତାପରେ ମୁଁ ଯେଉଁ, ହଁ ହ୍ୟାଲୋ। ମୁଁ ଯେଉଁ ନବମରୁ ଦଶମ ଯେଉଁ ଉମ୍ ରେ ପଢୁଥିଲି, ସେଇ ବିଦ୍ୟାଳୟର ନାମ ଥିଲା ତାପରେ ମୁଁ ଏଇ ପର କଲେ ତମକୁ
କାଟ, କାଟ, କାଟ୍